ହ ହ୍ୟାଲୋ ହଁ କଣ କରୁଛ?
ହ୍ୟାଲୋ!
ହ୍ୟାଲୋ!
କଣ କରୁଛ?
ହ୍ୟାଲୋ ହଁ ଟାୱର ପାଉନି ନିନାର ଏ ସନ୍ଧ୍ୟା ଫନ୍ଦିଆ ଦେଇକିନା ଏଇନା ବସିଛୁ ଆଉ।
ଆଉ ରୋଟି ଭାତ ବତେଇ ବତେଇଲଣି ନା ବତେଇନା
ନାଇଁ ରୋଷେଇ ଆମର ଆରମ୍ଭ ହେଇନି ଆମର ଟିକେ ଲେଟରେ ଖାଇବେ
ହୁଁ
ଆ ବୋଉ ଆଉ ଦଶଟା ବେଳକୁ ଖାଇବି ସମସ୍ତେ ଆମର ତ ରୁଟି ରୁଟି ରାତିରେ ସବୁ ଦିନି ରାତି ରୁଟି ଆଉ ରୁଟି ସାଙ୍ଗରେ ପୋଟଳ ଆଳୁ ଅଛି କଷା କରିଦେବି। ହଁ କ୍ଷୀର ଅଛି। ଆଉ ଦିନରେ ଡାଲମା କରିକି ରଖିଛି। କ୍ଷୀର ରୁଟି ଡାଲମା ଆଉ ପୋଟଳ କଷା।
ଯିଏ ଯାହା ଖାଇବେ ସେଇଆ ଖାଇବେ ଆଉ।
ହ ତମର ଯୋଉ ମେଜ ହେଇଥିଲା।
ନାଇଁ ବର୍ଷା ହେଇନି ନାଇଁ ବର୍ଷା ହେଇନି ଆମ ଆଡେ।
ଆମ ଆଡେ ବି ବର୍ଷା ହେଇନି ଗରମ ହେଇଛି ହୁଁ ଗରମ ହଉଛି କିନ୍ତୁ ବର୍ଷା ହେଇନି ଆଜି। ଉଠେଇଥିଲା ଆଉ ହେଇନି।
ଆ ପୁଅଝିଅ।
ପୁଅ ଝିଅ ଟିଉସନ ଯାଇଥିଲେ। ସିଏ ଏବେ ଆସିକିନା ତାଙ୍କର ଟିଫିନ କରିକି ଯାଇଛନ୍ତି ଛାତ ଉପରକୁ। ଖେଳୁଛନ୍ତି ସମସ୍ତେ। ବାକସ ଟା କାଇଁ। ହୁଁ ଛୁଆ ପିଲା ସବୁ ଛାତ ଉପରେ। ଏଇନା ତାଙ୍କୁ ଆଉ ଟାଇମ ହଉନି ସ୍କୁଲ ଟିଉସନ। ଆଛା ସେଇଠି ଏଇନା ଯାଇକିନା ପହଁ ଛାତ ଉପରକୁ ଯାଇକି ବସିଛନ୍ତି।
ହୁଁ।
ଲାଇନ ଅଛି।
ହଁ ଲାଇନ ଅଛି ଗରମ ହଉଛି ଯେ ଜମା ରହି ହଉନି ଘରେ।
ହୁଁ ହଁ ହୁଁ। ଏଠି ବି ସେ ଲାଇନ ଅଛି ଏଇନେ କଟି ଯାଇଥିଲା ପୁଣି ଆସିଲା। ରାତିରେ ତ ଲାଇନ ପୁରା କାଟି ଦଉଛି ବାର ରୁ ଗୋଟେ। ସେଇଟାଇମ ରେ କେହି ନଥିବେ ପୁରା ବାରଟାରୁ ଗୋଟେ ଲାଇନ କଟିଦଉଛି।
ବହୁତ ଗରମ ହଉ ଥିବ ସୋଇ ହଉନଥିବ।
ହୁଁ। ମଶାଲ। ଲଗେଇଲେ ଧରକା ବାଟ ମାଲେଇଲେ ଯାଇକି ଶୁଇ ବି ନହେଲେ ପୁରା ଗରମ ଘର ପୁରା ଗରମ।
ହଁ ଆଉ ତାପରେ
ହୁ ହୁ ଆମ ଛୁଆ ସବୁ ମିଠା ଖାଇଯାଇଛନ୍ତି। ନା ଚା ପିଇ ସାରିଲୁଣୁ। ଚାହା ପିଇ ସାରିଲୁନୁ। ନ ନା ବାବା ଆସିଥିଲେ ଚାହା ପିଇକି ଗଲେ। ସେ ଚାହା ପିଇକି ଗଲେ ମୁଁ ତାପରେ ଇଏ ଚା ପିଇକିନା ସିଏ ଜଲଦିରେ ପିଏଲି ସିଏ ପିଇ ସାଇଲେଣି। ବାବା ପାଇଁ ରଖିଥିଲି ସେ ପିଇିଲେ ଆମେ ପି ଦେଇଥିଲୁ ଦି ଜଣ ଯାକ। ଆଉ ଜଣଙ୍କର ଯୋଉ ବାହାଘର ଭାର ଦେଇଥିଲେ ଯେ ସେଇରା ବସିକି ଖାଉଥିଲୁ। ସେଇରା ବସିକି ଖାଉଥିଲେ। ଛୁଆ ପିଲା।
କଣ ଭାର ଦେଇଥିଲେ?
ଲଡୁ, ଏ ଯୋଉ କପରେ ଯୋଉ ଲଡୁ। ତିଆରି କରିକି ଦଉଚନ୍ତି ତତେ।ସେ ଲଡୁ ଆଉ ଖାସ୍ତା ଗଜା ଆଉ ଗୋଟେ ପୁରୀ ଗଜା। ଆଉ ଗୋଟେ ଲବଙ୍ଗୀ, କଦଳୀ, ରସୋଗୋଲା। ଏମିତି ସବୁ ଦେଇଛନ୍ତି ଆଉ।
ଓ ହୋ।
ହୁଁ ରସୋଗୋଲା ଗୁ୍ରା ବାସି ହେଇଥିଲା ଯେ ଆମର ଫୋପାଡି ଦେଲୁ।
ଆମ୍ବିଳା ଲାଗୁଥିବ ଆଉ।
ହୁଁ ସେରା ଆମ୍ବିଳା ଲାଗୁଛି ବୋଲି ସେରା ଖାଇଲେନି କେହି ଆମର। ଫୋପାଡ଼ି ଦେଲୁ ଆଉ ହେଠୁ ନିମିକି ଗୋଟେ ଦେଇଥିଲେ।
ନିମିକି ତା ଆର ପଟକୁ ।
ହୁଁ ହେରା ସେ ମିଠାରେ ଦେଇ ଦେଇଦଉଛନ୍ତି। ସେରା ଶିରା ହେଇଯାଇଚି ବୋଧେ। ।
ନିମିକି କେମିତି ତିଆରି ହୁଏ? ହାଲୋ।
ନି, ହାଲୋ ନିମିକିଟା ବା ମଇ ତା ସାଙ୍ଗରେ ଟିକେ ଯୋଉ ଲୁଣ ଟିକେ ତେଲ ପକେଇକି ତାକୁ ଚକଟା ହବ। ଯେମିତି ଅଟା ଡୋ ହୁଏ। ସେମିତି ଅଟା ଗୁଳା ଭଳିଆ ପୁରା ସାଇଜ ରେ ତାକୁ ଚକଟା ହବ।
ପାଣି ପଡିବ ନା ପଡ଼ିବନି?
ହୁଁ ହୁଁ ଅଳ୍ପ ତେଲ। ଅଳ୍ପ ତେଲ ମଇଦା ଯେତିକି ଦେଖିକି ତା କ୍ଵାଣ୍ଟିର ଲୁଣ। ତେଲ ଟିକେ ଦେଇକି ଆଗେ ତାକୁ ଟିକେ ଦଳିଦେଲେ ତାପରେ ସେ ମଇଦାରେ ପାଣି ଦେଇକି ଧୀରେ ଧୀରେ ଗୋଳେଇବା। ଗୋଳେଇ ସାରିଲା ପରେ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
ସେ ତାପରେ ପୁରା ସାଇଜ ରେ ଡୋ ହେଇଯିବ।ତାକୁ କିଛି ମିନିଟ ପାଇଁ ଛାଡିଦେଲେ ସେ ସେଠି ରେଷ୍ଟ ନେଲେ ଫୁଲିବ।
ହୁଁ।
ତାପରେ ତାକୁ ଛୋଟ ଛୋଟ ପୁରୀ ଟାଇପ ର ଗୁଳା ଗୁରା କରିକି ତାକୁ ସେବ କଲେ ଖିଚିଡି ଭଳିଆ କାଟିଲେ ତିନି କଣିଆ କରିକି ତାକୁ ସିମ୍ ତେଲରେ ଛଣା ହବ। ସିମ୍ ତେଲରେ ସିମ୍ ଜାଳରେ ନ ଛାଣିଲେ ସେ ପୁରା ଜାଳ ଅଧିକ ଯଦି ହାଇ ଫ୍ଲେମ ରେ ହେବ ସେ ତାତି ଯିବ। ମଝି ଟା ଯେହେତୁ ସିଝି ପାରିବନି। ତେଣୁକରି ଲୋ ଫ୍ଲେମ୍ ରେ ତାକୁ ଛଣା ହବ। ଆଣିକି ସେଥିରେ କଳା ଜିରା ଦିଟା ପକେଇଲେ ଭଲ ଲାଗେ। ନିମିକି ରେ ସମସ୍ତେ ପକାନ୍ତି। ନିମିକି କରିକି ଡବାରେ ପୁରେଇକି ରଖିଲେ ଛୁଆ ପିଲା ବି ଖାଇବେ। ସକାଳୁ ବି ଖାଇପାରିବେ। ଚା ରେ ଯିଏ ଘର ଲୋକ ବଡ ଲୋକ ଥିବେ। । ଆମର ସେମିତି ବନେଇକି ରଖିଦିଏ। ସବୁବେଳେ ରଖିଦିଏ ଆମ ଛୁଆ ପିଲା ଖାଆନ୍ତି।
ଚା ଟା ହଁ ଚା ରେ ଭଲ ଲାଗେ
ହୁଁ ଚା ନିମିକି ତ ସକାଳୁ ସମସ୍ତଙ୍କର ଫେବରେଟ ହୁଁ। ଚା
ଏଇ ଯୋଉ ପନିର ପନିର କେମିତି ହୁଏ? ଏଇ ତ ଯୋଉ ପନିର ତରକାରୀ କେମିତି
ହୁଁ ହୁଁ ଆମର ତ ଏପଟେ ଏମିତି କରନ୍ତି ସେଟା ବି ସବୁଆଡେ ସେମିତି କରୁଥିବେ କି କୋଉ ପଟରେ କଣ କେମିତି ଆମ ପଟରେ କିନ୍ତୁ ଏମିତି କରନ୍ତି। ଆମ ଲୋକେସନ ଲେ ପନିର ଟା ପିସ୍ ପିସ୍ କରିକି କାଟିଦେଲେ ନା? ଶହେ ଗ୍ରାମ କି ଅ ଦୁଇଶହ ଗ୍ରାମ ପନିର ଆସିଲା ତାକୁ ପିସ୍ ପିସ୍ କରିକି କା଼ଟିଦେଲେ ହେଲେ ହାଲକା ଭାଜିବେ ତାକୁ ଗ୍ରେଭି ପାଇଁ ଖାଲି ହାଲକା ଭାଜିବେ ତେଲରେ ଛାଣିବେ ଅଳ୍ପ ତେଲରେ କି ହାଲକାକି ଭାଜିଦେଲେ ତାର ବେଶୀ ଲାଲ ଚରଚର ହବନି
ହୁଁ।
ଲାଲ ଚରଚର ହେଲେ ତା ଟେଷ୍ଟ ପଳେଇବ ତାକୁ ଭାଜିଦେଇକି ତାକୁ ବାହାର କରିଦେବେ ତାପରେ ଅଦା ରସୁଣ ଆଉ ପିଆଜ ଟମାଟୋ ତାକୁ ଟିକେ ଦର ଦର ଫ୍ରାଏ କରିକି ଖାଲି ବାହାର କରିଦେବେ ତାପରେ ତା ଥଣ୍ଡା କରିକି ଗ୍ରାଇଣ୍ଡିଙ୍ଗ କରିଦେବେ
ହଁ।
ଗ୍ରାଇଣ୍ଡିଙ୍ଗ କରିଦେଇକି ତାପରେ ମସଲା କୁ ଯୋଉ ଯେମିତି ପକାନ୍ତି ସେମିତି ପକେଇକି ଫୁଟଣ ଫୁଟଣ ପକେଇକି ଫୁଟଣ ନୁହେଁ ଆମର ଫାଷ୍ଟ ମସଲା ସେ ଯୋ ତେଲ ଥିବ ସେଇଥିରେ ମସଲା ପଡିବ ତାପରେ ନ କଣ ଯେମିତି ଲ ଛନ୍ତି ସେମିତି କଷା ହବ ତାପରେ କାଜୁ ପେଷ୍ଟରେ ପଛରେ ଦିଆଯିବ ଆଉ। ମଗଜ ଚାରୁ ମଗଜ କାଜୁ ପଛରେ ସେ ଫୁଟ ହେଲା ବେଳକୁ ଲାଷ୍ଟରେ ଢଳା ଯିବ ଯଦି ଚାରୁ ମଗଜ ନଥିବ କାଜୁ ସପୋଜ ନାହିଁ।
ହଁ।
ଆମୁଲ ଦେଇଦେବେ ଆମୁଲ ଘୋଳ କରିକି ଟିକେ ଦେଇଦେବେ ହେଇଯିବ ଏମିତି ଆମ ଆଡ଼େ କରନ୍ତି ଗୁପଚୁପଟା ତ ସେମିତି ଯୋଉ ଖାଲି ଅଟା ରେ ଆମର ଗୁପଚୁପ କରିଦଉ
ହୁଁ।
ହୁଁ ଅଟାରେ ମଇଦା ମଇ ଦା ଅଳ୍ପ ମିଶିବ ଅଟାରେ କଲେ ଛୁଆଙ୍କ ଦେହ ପାଇଁ ଭଲ ଆ ମଇଦା ଟା ଖାଇଲେ ଦେହ ପାଇଁ ଭଲ ନୁହଁ। ଛୁଆ ଖାଇବେନି ମୁ ଗୁପଚୁପୁ
ହଁ।
ମଇଦା ଆଣି କରି ରଖି ଛୁଆ ଖାଉଛନ୍ତି। ହୁଁ ସେଇ ଅଟା ରେ କରିଦଉଛି ମଇଦା ଅଳ୍ପ ମିଶେଇକି ମୋମୋଜ କରିଦଉଛି ଛୁଆ ବେଶି ମଇଦା ଖାଇଲେ ଦେହ ଖରାପ ହବ।
ହଁ, ଏଇ ଯୋଉ ଫାଛ୍ ଫୁଛ୍ ଜିନିଛ ଥାଇଲା ରୁ ଜୀବନ ପଳଉନାଇଁ କି!
ହୁଁ, ତେଣୁକରି ଆମର ଅଟାରେ କଲେ କିଛି ହବନି। ଆମେ ସେ ଅଟାରେ କିଣି ହୁଁ, ଉଁ, ମୋମୋସ୍ କରି ଦଉଛି। କିଛି ନଥିଲେ, ସେ ଅଟାରେ ଯାହା ପରିବା ଅଛି। ବନ୍ଧା ଗାଜର ଫାଜର ପକେଇକି, ତାକୁ କରିଦେଇକି ଅଟାରେ ହିଁ ମୁଁ କରିବି। ହିଟର ଅଛି, ସିଝେଇବା ପାଇଁ ପିଠା ସିଝେଇ ଦଉ । କଳା କଳା ଥାଳିି, ଷ୍ଟିଲ ଥାଳି ସେଇଥିରେ ଥୋଇ ଦଉଛି।ଚାରି ଛଅଟା ହେଲେ ଦି ଜଣ ଛୁଆଙ୍କୁ ଛଅ ଛଅଟା ହେଲେ ଦି ଭାରିରେ ହେଇ ହେଇ ଆଉଛି। ଅରାମସେ ଟମାଟ ସସ ଏ
ତଣ ତଣ ମ
ମମସ୍! ମମସ ଆ ଛୁଆଙ୍କର ମମୋସ୍ ଟା ଯଦି ହବ କହିବେ ଆମେ ଯିବୁ। ବାହାରେ ଖାଇଲେ ହେରା ବାହାରେ କେମିତିଆ
ହଁ, ହାଲୋ!
ମିନ୍ସ ସବୁ ହେଲା। ହୁଁ। ସେଇଥିପାଇଁ ତ କି ବାହାର ଜଳଖିଆ ଭଲ ପାଆନ୍ତିନି। ପୋଡ଼ା ତେଲ ସେ କଣ ଲସ୍ ଖାଇବେ କି! ତେଲ ଟା ଢାଳିକିନା। ଆମେ ସିନା ଜାଣିବା ପୋଡା ତେଲରେ, ଆଉ ସିଏ ତାଙ୍କ ତେଲଟା କେତେ ଢାଳିବେ? ତେଣୁକରି ଆମେ ନେ, ନିଜେ ଘରେ ବନେଇକି ଖାଇବା ଟା ହିଁ ଠିକ୍।
ହୁଁ।
ଇଏ ହୋଟେଲେ ଦେଇଛନ୍ତି। ସେମାନେ
ଉଁ।
ତତ୍କା ଉ
ଆଉ,
ଆପଣ କଣ ରୋଷେଇ ବସେଇଲେଣି?
ହଁ, ରୋଟେଇ ବଟେଇ ଦେଇଚନି, ଡାଲି ଟିଏ ବଟେଇଚିଁ । ଆଉ-ଉଁ ବାଇଗଣ ଆଳୁ ଚାଟୁ ଚି ଚେ ଇଏ ଟଳିମି। ଆଉ, ଭାବୁଛୁ ଫ ହଉ ରହୁଛି ଆଁ ।